ହ୍ୟାଲୋ ହଁ, କଣ ଚାଲିଛି?
ରୋସେଇ
ଆଉ କଣ ରୋଷେଇ ଚାଲିଚି ତମର?
ହଁ ଏଇଠି ବିରିୟାନୀ ହଉଛି ଆଉ।
ଆଚ୍ଛା ଆଚ୍ଛା କେମିତି କଣ ବିରିୟାନୀ ଆଉ କଣ?
ହଁ ବିରିୟାନୀ ହଉଛି ଆଉ କେମିତି ଆଉ କଣ କରିବୁ ବିରିୟାନୀ?
ଓ ହୋ! ବିରିୟାନୀ ଫିରିୟାନୀ ସବୁ ବନେଇ ଆସେ ନାଇଁ? କେମିତି କଣ ପ୍ରିପ୍ୟାରେସନ୍ ହୁଏ କହିଲ?
ଏଇ ପିଆଜ, ରଶୁଣ ସବୁ ପେଷ୍ଟ କରାହେବ। ତାକୁ ତାପରେ ମସଲା କସା ହବ, ତେଲ ଟିକେ ନବ ପିଆଜ ଭାଜିବ। ପିଆଜ ଟିକେ ଭାଜି ହେଇଗଲା ପରେ ଅଦା ରସୁଣକୁ ପେଷ୍ଟ କରିକି ରଖିଥିବ ତାକୁ ଦବ ତାପରେ ସେ ଟିକେ କଷି ହେଇଗଲା ବେଳକୁ ତା ଦେହରେ ଟିକେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଆକୁ ସବୁ ପକେଇବ। ପକେଇକି ଆଉ ଟମାଟୋ ଟିକେ ଦବ, ପକେଇକି ତାକୁ ବଢିଆ ସେ କଷିବ। ସେ ତେଲ ଅଲଗା ହେଲା ମସଲା ରୁ ତେଲ ଦେଖିବ ଅଲଗା ହବ। ସେଇ ଜାଇକେ ତା କଷୁଥିବ ତାକୁ ତାପରେ ଯେତେବେଳ କ ଏ ରୁହ ତମେ ମତେ ପଚାରିଲ ମୁଁ ତ କହୁଛି ନା ରୁହ ମୁଁ କହୁଛି। ତ ସେଗୁଡାକୁ କସିବ ହେଲା। ଚାଉଳ ହଉଛି ତମର ନେଇକି ପାଣିରେ ଟିକେ ଭିଜେଇକି ରଖିଥିବ। ଏପଟେ ମସଲା ଯେତେବେଳେ କଷି ହବ ଏପଟେ ଚାଉଳକୁ ଧୋଇକି ତମେ ତାକୁ ଗୋଟେ ଜାଗା ରେ ରୋଷେଇ ପାଇଁ ବସେଇବ ହେଲା ଭାତ। ଆଉ ସେ ପାଣିରେ ହେଲା ସବୁ ପ୍ରକାରର ଗୋଟା ମସଲା ହେଲା ଆଉ ହଁ ପକେଇକି ଆଉ ଟିକେ ତେଲ ଦବ ହେଲା ସେ ପାଣି ଟିକେ ଫୁଟି ଆସିଲା ବେଳକୁ ଯୋଉଟା ରଖିଥିବ ସେଇଟାକୁ ଚାଉଳ ଟାକୁ ସେଟାକୁ ତା ଦେହରେ ପକେଇବ। ହେଲା ତାପରେ ଏପଟେ ମସଲା କଷି ହେଇ ଯାଇଥିବ ଚିକେନ ଟାକୁ ଦହି ଦେଇ କି ଦହି ଲୁଣ ହଳଦୀ ଦେଇକି ମ୍ୟାରିନେଟ କରିକି ରଖିଥିବ। ସେ ଚିକେନ ଟାକୁ ତା ଦେହରେ ପକେଇବା ମସଲ ରେ ହେଲା ତାପରେ ଚି ଚିକେନ ଟା ହେଇଗଲା ବେଳକୁ ଚିକେନ କଷା ହେଇଗଲା ବେଳକୁ ଏପଟେ ତମର ଭାତ ବି ରେଡି ହେଇଯାଇଥିବ ତା ତାପରେ କଣ କରିବ ନା ଯୋଉ ଜାଗାରେ ତମେ ଦମ ଦବ ହେଲା ବିରିୟାନୀ ପାଇଁ। ସେଇ ଜାଗା ଟାକୁ ନବ ହେଲା ତଳେ ହଉଛି ମସଲାର ଗ୍ରେଭି ରଖିବ ଟିକେ ଚିକେନ ର ହେଲା ତାପରେ ହେଲା ଭାତ ପକେଇବ ହେଲା।
ତ ସେ ତା ଭିତ ତା ମଝିରେ ଭାତ ତମେ ବନେଇ ଦେଇଥିବ ଅଲରେଡି।
ହଁ, ହଁ, ହଁ, ହଁ, ଆଉ। ତପରେ ହେଲା ଓଲେଇକି ହଁ। ତାପରେ ହେଲା ପକେଇବ ତାପରେ ହେଲା ବିରିୟାନୀ ମସଲା ଆଉ ଧନିଆ ପତ୍ର ପୁଦିନା ପତ୍ର ଏଆ ସବୁ ପକେଇକି ଲେୟାରିଙ୍ଗ କରିବ ତାକୁ।
ଆଛା।
ହଁ ଲେୟାରିଙ୍ଗ କରି ସାରିଲା ପରେ ଏ ତାପରେ ହଉଚି ଉପରେ ହଉଚି ଧନିଆ ପତ୍ର ହରି ଟିଆ ଦବ ଯେତେ ଲେୟାର କରିବ ସେମିତି ଧନିଆ ପତ୍ର, ପୁଦିନା ପତ୍ର ଆଉ ଯଉଁ ଆମର କଣ ବିରିୟାନୀ ମସଲା ସବୁ ସବୁ ଦବ ହେଲା ଲେୟାରିଙ୍ଗ କରିବ। ଆଉ ଲାଷ୍ଟକୁ ଉପରେ ଟିକେ କଲର ଯଦି ଦବାକୁ ଚାହୁଁଥିବ ଦବ। ନହେଲେ ନାହିଁ ଆମର ଯୋଉ ଫୁଡ କଲର ଟିକେ ହାଲକା ଦବ ଯଦି ଦବ ନହେଲେ ନାଇଁ ଟିକେ ଘିଅ ଦେଇଦବ ଉପରେ ହେଲା। ହଁ। ତାପରେ ତାକୁ ଟିକେ ଦଶ ମିନିଟ୍ ପାଇଁ ଘୋଡେଇ ଦବ ଆଉ ପୁରା ଆ ଗ୍ୟାସ ର ଫ୍ଲେମ ଟାକୁ ପୁରା ସ୍ଲୋ ରଖିବ ହେଲା ତ
ମିତି ଦେବି?
କଣ ପହୁ ନାଇଁ ଟିକେ ପାଣି ରେ ଗୋଳିଚ ପକେଇବ ନା ଆଉ।
ଓହୋ ହେ ବା ଅଧିକ କ୍ଷୀର ଫୀରରେ ଗୋଳାନ୍ତି।
ଆରେ କ୍ଷୀର ଯଦି ଥିବ ଗୋଳେଇ ପାରିବ କ୍ଷୀର ନଥିଲେ ନାଇଁ ଖାଲି ପାଣିରେ ଉଷୁମ ଯୋଉ ପାଣିରେ ଟିକେ ଗୋଳେଇକି ଦେଇଦବ ତାକୁ ସରିଲା।
ଆଚ୍ଛା ଆଚଛା।
ହଁ। ତାପରେ ତାକୁ ଦଶ ମିନିଟ ହଉଚି ଘୋଡେଇକି ଉଁ ଧୀମ ସ୍ଲୋ ଆଞ୍ଚରେ ରଖିଦବ। ହେଲା। ତାପରେ ଦଶ ମିନିଟ୍ ପରେ ତାକୁ ବନ୍ଦ କରିଦବ। ତାପରେ ଟିକେ ପନ୍ଦର କୋଡିଏ ମିନିଟ୍ ଗଲା ପରେ ତାକୁ ଖାଇବ। ଆଉ ତା ସାଇଡ ରେ ଟିକେ ଦହି ତା ଦିହରେ ଧନିଆ ପତ୍ର, ପୋଦିନା ପତ୍ର ଟିକେ ପିଆଜ ହେଲା। ଆଉ କାକୁଡି ଯଦି ଥିବ ଟିକେ କାକୁଡି ପକେଇବ। ଏଇ ସବୁ ପକେଇକି ତାକୁ ଟିକେ ଯୋଉ କଚୁମ୍ବର ତାକୁ କହନ୍ତି ହେଲା। ସେଇଟା କରିଥିବ ସେଇଟାକୁ
ସେଇଟା କଣ ପୁରା ପାଣିଆ ପାଣିଆ କରିବ? ମୋଟା ମୋଟା ରହିଲେ ହବନି ରାଇତା ଟାଇପ ର କଲେ ଯୋଉ ଆମର ଦହି ରାଇତା ବଳିଆ।
ଅ ରାୟତା କଲେ ଭଲ ଲାଗିବ। କଚୁମ୍ବର୍ ବି ଭଲ ଲାଗିବ। ତମର ଯେମିତି ପସନ୍ଦ ତମେ ସେମିତି କରିବ ହେଲା। ହଁ ତାପରେ ତାପରେ ତମେ ତାକୁ ଖାଇବ ଆଉ କଣ।
ଦମ ଯୋଉ ବସିବ କେତେ ସମୟ କହୁଥିଲ?
ଦଶ ମିନିଟ ଦଶ ମିନିଟ।
ହ ଦଶ ମିନିଟ୍ ପରେ କାଢ଼ି ଦବ ଆଉ ନା?
ନାଇଁ କାଢିଦବ ମାନେ ଦଶ ମିନିଟରେ ବନ୍ଦ କରିଦବ ସାଙ୍ଗେ ସାଙ୍ଗେ ବାହ କଟା ଗ୍ୟାସ୍ ବନ୍ଦ କରିକି ତାପରେ ଯିବ ତା କାଢିବ ଗୋଟେ ସାଇଡରେ ଏମତି ଗୋଳେଇକି ତାକୁ ଖାଇବ ବଢିଆ ଲାଗିବ।
ଆଚଛା ଆଚଛା।
ହୁଁ।
ହଉ ତାହେଲେ କରିକି ଖାଅ ଆଉ। ଆଉ ପକୋଡା ପକୋଡା ଟା ହୁଏବି ସେଥିରେ
କକଡାମୂଳ ସନ୍ଧ୍ୟା ବେଳକୁ ହବ ବର୍ଷା ହଉଛି ନା କାଲି ଠୁ ଏଠି ପୁରା ଲଗା ଲଗାତାର ବର୍ଷା ହେଉଛି।
ଆରେ ସବୁଆଡେ ଆମର ବି ଏଠି ବର୍ଷା ହଉଛି କୁଆଡେ ଯାଇ ହଉନି ହଲି ହଉନି। ଗାଡି ବାହାର କଲେ ଚଲେଇ ହଉନି ସବୁ ଗଳି ଫଳିରେ ସବୁ ପର୍ବିରେ ପାଣି। ଡାଳ ଫାଳ ଫୁଲ ହେଇଗଲାଣି ସବୁ।
ବୁଝୁଛି, ଆମ ଚିକେନ ପକୋଡା ହବ, ଚିକେନ ପକୋଡାରେ ହେଲା, ଚିକେନ ରେ ଅଣ୍ଡା। ଆଉ ଉମ୍ ଭିନେଗାର, ସୋୟା ସସ୍। ଆଉ, ସବୁ ପ୍ରକାର ମସଲା ଗୁଣ୍ଡ।
ଖାଲ୍ ହୁଁ-ହୁଁ କୁହ ତାପରେ
ସବୁ ପ୍ରକାର ମସଲା ଗୁଣ୍ଡ, ପିଆଜ, ଅଦା, ରସୁଣ ପେଷ୍ଟ ନହେଲେ ଛେଚା। ହୁଁ ଯାହା ବି ଦେଇପାରିବ ତାଉ ସବୁ ଦେଇକି ସବୁ ଗୋଳେଇକି ତାକୁ ଟିକେ ଫ୍ରିଜ ରେ ରଖିଦବ, ହେଲା ଚାରି ପାଞ୍ଚ ଘଣ୍ଟା ପାଇଁ।
ଆଛା।
ତାପରେ ଉମ ଯେତେବେଳେ ଛାଣିବ, ସେତେବେଳେ ତା ଦେହରେ ଟିକେ କର୍ଣ ଫ୍ଲୋର ଆଉ ହାଲକା ଟିକେ ଉମ୍ ମଇଦା। ଦେଇକି ତାକୁ ଭଲସେ ଗୋଳେଇକି, ହୁଁ ହାଲକା ଟିକେ। ଦେଇକି ତାକୁ, ଉଁ ହେଲା ଗୋଳେଇବ।
ଆଚ୍ଛା।
ତା ହୁଁ ତାପରେ ଗୋଳେଇକି ତାକୁ, ତାପରେ ତେଲରେ ଛାଣିବା, ଆଉ ତା ଦେହରେ ଟିକେ ଭୁଷଣ ପତ୍ର ବି ପକେଇଥିବ ଅ ହେଲା। ସେଟା ବଢିଆ ବାସ୍ନା ହୁଏ।
ଏଥରେ ଯୋଉ ଆମର ପକୋଡ ର ଯୋଉ ମ୍ୟାରିନେସନରେ, ମାନେ ପକେଇକି ରଖିବ ନା, ସାଙ୍ଗେ
ହୁଁ ହୁଁ ନା ନଁ ମ୍ କ। ପ୍ରିଜ୍ ରେ ରଖିଦେଇଥିବ ଭଲ ବାସ୍ନା ହୁଏ, ବାସ୍ନା ଟା ସେ ଭିତରେ ପଳେଇଥିବ ଚିକେନ ଭିତରେ।
ଓହୋ।
ବଢିଆ ଲାଗିବ।
ଆଚ୍ଛା। ଆଉ କଣ, କଣ ସବୁ ବନେଇ ଜାଣିଛ।
ଆଆଉଉ ଏମିତି ବନେଇଲେ, ବନେଇ ହେଇ ଯାଏ ଆଉ।
ଉମ ହୁଁ। ସେ ଯୋଉ କଣ ଗୋଟେ କହନ୍ତି, ଛେନାରେ କଣ ଟି ଟିକା ମସଲା ନା ପନିର୍ ଟିକା ମସଲା, ସେଗୁଡାକ ବନେଇ ଆସେ।
ହୁଁ ହୁଁ ହୁଁ। ଟିକା ମସଲା ହଁ ସେଇଟା ସରିଆସେ।
ଓହୋ ତା ପ୍ରିପାରେସନ କେମିତି, ତାର ବନେଇବା ତରିକା କେମିତି?
ସାଧାରଣତଃ ତ କେବେ ଟ୍ରାଏ କରିନି, ଉ ସେଥିପାଇଁ ଟିକେ ସ୍ମୋକି ଫେବର ଦରକାର। ଆଉ ସେଇଟା ଟିକେ କୋଇଲା ଆଞ୍ଚ, ନହଲେ ଯୋଉ ଚୁଲି ରଢ଼ ରେ କଲେ ସେଇଟା ଟିକେ ଭଲ ଲାଗେ, ଖାଇବା ପାଇଁ ଆଉ ଗ୍ୟାସ୍ ଆଞ୍ଚ ଟା ଦେହ ପାଇଁ ଭଲ ନୁହଁ ନା।
ହ ହଁ।
ମୁଁ ସେଥିପାଇଁ ତାକୁ କେବେ ବନେଇନି ଘରେ, କିନ୍ତୁ ଇଚ୍ଛା ବହୁତ୍ ବନେଇବା ପାଇଁ। ହେଲା, ଏମିତି ବାରବି କୋଉ ଟାଇପ୍ ର କରିକି ହେଲେ, ସେମିତି କି କେବେ ମ ପରିସ୍ଥିତି ହେଇନି ବନେଇବା ପାଇଁ ଆଉ।
ଆଛା ଆଛା।
ହଁ।
ଏବେ ଟିକେ ତ ଖରା ଇଆଡେ ଟିକେ ମାଇଲେ ମାନେ ଖୋଲା ହେଲାଇ ଆକାଶ ଖୋଲିଗଲା।
ହଁ ହଁ। କେଜାଣି ଆମର କଣ ହେଲାଣି ମୁଁ ତ ବାହାରକୁ ଯାଇନି ମୁଁ ତ ରୋଷେଇ କରୁଚି ସେଥିପାଇଁ। ହୁଁ।
ଆଉ କଣ ଖବର ସବୁ?
ଆଉ କଣ ଖିଆ ପିଆ ହେଇଥିଲା ସକାଳୁ?
ସକାଳୁ କିଛି ଖାଇନି ଏଇ ଚା ତ ପିଇକି ଥିଲି ଜଷ୍ଟ ଟିକେ ପିଇଥିଲି ଏବେ ବି ଆଉ ଟିକେ ସେ ଆମ ତଳ ଘରେ ଜଣେ ଭାଉଜ ଅଛନ୍ତି ସେ ଆଣିକି ଦେଲେ ଚା ଟିକେ ଫେର ଆଉ ଟିକେ ପିଇ ଦଉଚି ଆଉ।
ଅଁ ହଁ। ହଁ ସେଇ ଚାହା ରାକ ପିଆ ଆଉ ଯୋଉ ତ ଭଲ ଦିନସ ଗୁଡାକ ଦିନକୁ ଦି ଥର ସକାଳୁ ଖିଆପିଆ ହେଇ ସାରିଲାଣି ଆଉ ନା?
ଦିନକୁ ଦିଇଥର କିଏ ପିଏ? ଆଜି ସିନା ଘରେ ଅଛି ବୋଲି ପି ଦେଲି। ଦିନକୁ
ହଁ ଦିନ କୁ ଦିଥର ସନ୍ଧ୍ୟାବେଳ ବା ପିଅ। ତମେ କହୁଥିଲ ଗୋଟେ ଥର ମତେ।
ହୁଁ ହୁଁ। କଇଛ ଗଛ ଫଛ ଗୁରା ସବୁ ବଢିଆ ଦେଖା ହଉଚି। ଖାଲି ଚିକ ଚିକ ମାନେ ଗ୍ରୀନ୍ ଗ୍ରୀନ୍ ଦେଖାଯାଉଚି। ନହଲେ ଅସ୍ ଦେଖାଯାଏ।
ହୁଁ ବୁଝିଲି। ହଉ ତମର କଣ ଆଜି ରୋଷେଇ?
ଆମର କଣ ଭାତ ଅରୁଆ ଭାତ ଚିକେନ କଷା କରିବେ କହୁଥିଲେ। ଯାହା ହେଇଥିବ ଖାଇଦବା ଆଉ।
ତମେ ଯାଉନ କରିବ।
ହେ ସେ କରୁଚି। ସେ ଅରୁଆ ଭାତ ଚିକେନ କଷା ସେ କରିଦବ। ଆ ମୋ ସ୍ତ୍ରୀ ଟା ପୁରା ଆଡଭାନ୍ସ ନା। ସେ ସବୁ କରିଦବ ନିଜେ ଏକା ଏକା ସବୁ କରିଦବ।
ହଁ ହଁ ତମେ କରୁନ ତମେ କରୁନ ବୋଲି ସେଥିପାଇଁ ସେ ଏକ ଏକା କରୁଛନ୍ତି।
ଆରେ ସେ ତ ଏକାଟିଆକ ଗଲେ ସେ ତ୍ ଠିକ କରିବ। ଆଉ ଯଦି ମୁଁ ତା ସ ମତେ କଇବ ଏଇଟା ଆଣୁନ ସେ ଏଟା ଆଣ ସେଟା ଆଣ। ମୁଁ ସେଇଠୁ ମଝିରେ ରାଗିଯିବି ତା ଉପରୁ।
କିଛି ବି।
ମତେ ଦଶଟା କଥା କହିଲେ ସେଠୁ ମୁଁ ରାଗିଯିବି। ସେଠୁ ସିଏ ବି ରାଗିଯିବ। ତା ଅପକ୍ଷେ ସିଏ କରିଦବ ଭଲ।
ହୁଁ। କର୍ମ ଖୋଡିଆ ଲୋକ ଆଉ ନାଇଁ କି?
ନା ନା କର୍ମ କରେନି ଆଉ। କର୍ମ କରିବାକୁ ମୁଁ ମନା କରୁଚି ଟିକେ ଇଚ୍ଛା ହୁଏନି ଖାଲି ର ବିବାର ଦିନ ଘରେ ରହୁନା। ତ ଇଚ୍ଛା ହୁଏ କେମିତି ସ୍ତ୍ରୀ ଟିକେ କରିକି ଦେଲେ ଶାନ୍ତିରେ ଖାଇକି ଶୋଇବୁ ଖାଲି ଆଉ।
ସବୁବେଳେ ତ ସ୍ତ୍ରୀ ହିଁ କରିକି ଦଉଛି। ତ ରବିବାର ତମେ କରି ହିଁ ପାରିବ ତା ପାଇଁ।
ଏ ଖଟି ଖଟି ଆଉ ଇଚ୍ଛା ହଉନି ରବିବାର ବି କରିବାକୁ ଇଚ୍ଛା ହଉନି। ଖାଲି ଖାଇବ ଖାଲି ଖାଇବ ଶୋଇବ ନହେଲେ ତାକୁ ଧ ବ ସ୍ତ୍ରୀ କି ଧରି କୁଆଡେ ବୁଲିବାକୁ ଯିବ।
ହଁ କୁଆଡେ ଯାଉନ ବୁଲିବା ପାଇଁ?
ଯିବୁ ତ ବର୍ଷା ସିନା ଛାଡିଲେ କୁଆଡେ କଣ ଯିବୁ? ତୁଇ ବର୍ଷାତ ଛାଡୁନି।
ତାଠୁ ବର୍ଷାରେ ଓଦା ହେଇକି ଯିବ ଭଲ ଲାଗିବ।
ଦେଖିବା ଏଇ ଚାରିଟା ବେଳେ ତାକୁ କହେ ଯଦି ବାହାରିଲା ଭଲ କଥା ବର୍ଷାରେ ଓଦା ହେବାର ସେ ଓଦା ହେଲା, ଆକଚୋଲି ତାକୁ ଥଣ୍ଡା କଣ ହେଇଯିବ ଯଦି ଫେର୍ ସେଠି ବୁଲିବା ପାଇଁ ପଇସା ଖର୍ଚ୍ଚ। ଫେର ଥଣ୍ଡା ଖରାପ ଭଲ କରିବା ପାଇଁ ପଇସା ଖର୍ଚ୍ଚ। ସବୁଥିରେ ପଇସା ଖର୍ଚ୍ଚ। ଆଉ ତମ ଭଳିଆ ଆମେ ବଡ ଲୋକ- ଯାଇଥିଲି ଯେ ଆମେ ପ୍ରବଳ ପଇସା ଆପଣ
ହଁ, ହଁ, ହଁ ଆଚ୍ଛା ଭଲ ଆଉ।
ଗରିବ ଲୋକ ସୁଖ ଦୁଃଖରେ ଚଳିବା କଥା ଆଉ। ଯାହା ହେଲା ଆଉ।
ହଁ, ହଁ, ଠିକ ଠିକ।
ଏ ସତ କଥା। ଆଉ ଏଥରେ କଣ ଅଛି?
ହଁ। ବୁଝୁଛି ଆଉ କଣ କରିବା? ଆଉ ତମ ସାଙ୍ଗ ମାନଙ୍କ ଖବର କଣ?